ତିଲ୍ ଭାଇ ନମସ୍କାର। ଆଜ୍ଞା ଏବେ ଆପଣ କୋଉଠି ଅଛନ୍ତି?
ଆଉ ମୁଁ ତ ଏବେ ଅଛି ଏଠି ଆମର ଗାଁରେ ରହୁଚି। ଏବେ ଆସିଛି ବୁଲିବା ପାଇଁ ଇଆଡେ ଟିକେ ଆସିଛି ବର୍ଷା ଟିକେ ଆମ ନଦୀ ଅଛି ଆମ ନଦୀ ପାଖକୁ ଏଠି ଆସିଚି ଏଇଠି ଅଛି ଆଉ।
ଆ ଆଉ ଆଜି କଣ ଖିଆ ପ୍ ପିଆ କଣ ହେଇଚି ମୋର ତ ପ୍ରାୟ ଆଜି କଣ କହିଲେ ସକାଳେ ଶୁଣନ୍ତୁ ମୁଁ କହିଥାନ୍ତି ମୋ କଥାପରେ ଆପ୍ କଣକହିବି। ମୁଁ ତ ପ୍ରାୟ ସକାଳୁ ଉଠିଲି ସକାଳେ ଉଠି ସାରିବା ପରେ ଏ ଆମର ନିତ୍ୟକର୍ମ ସାରିଲି ତାପରେ ଟିକେ ଚୁଡ଼ା ଚକଡ଼ା ଖାଇଲି। ଚୁଡ଼ା ଚକ୍ ଚକଡା ମିିକ୍ସର ଇନ୍ତିଆ ସବୁ ଜିନିଷ ଖାଇଲି ଖାଇସାରିବା ପରେ ଆପଣଙ୍କ କଥା ଟି ମନ ପଇଲ ଟିକେ ଫୋନ ଲଗେଇଲି ଆଉ। ଆଉ କଣ ଆଜି ଖିଆଟା କଣ ହେଇଚି ଜଣ?
ଆଉ ମୁଁ ତ ମୁଁ ସକାଳେ ସବୁ ଆପଣ ଯାହା କହିଲେ ସବୁ ସେ କାମ ସାରିଲା ପରେ ତ ମୁଁ ଆଜି ଖାଇଚି ତ ହାଲକା ଖାଦ୍ୟ ଟିକେ ଗ୍ରହଣ କରିଚି ଏମତି ବିସ୍କୁଟ ମିକ୍ସଚର ଏମିତି ଏବେ ତ ଇଏ ଟାଇମ ହେଇନି ଖରା ଆଉ ଟିକେ ପରେ ଟିକେ ଘଣ୍ଟେ ଦି ଘଣ୍ଟା ପରେ ଦେଖିବା। ଖାଇବା ତ ଖାଇବା ହେଇଛି ମୁଁ ତ ଏବେ ଅଛି ଇଆଡେ ଗଲେ ଘରକୁ ଖାଇବି ଆଉଏଇ ସକାଳେ ଯା ଖାଇଥିଲି। ଆଉ ଆପଣଙ୍କର ଲଞ୍ଚ ରେ କଣ ଏମିତି କଣ ହେଇଛି ଲଞ୍ଚରେ?
ମୋର ଆଜି ମଧ୍ୟାହ୍ନଭୋଜନ ହେଇଛି କଣ ଭାତ ବେସନ ତରକାରୀ। ମୁଁ ତ ଜାଣିି ନାହିଁ ପ୍ରାୟ ତ ସାଥୀଆପଣଙ୍କଛନ୍ତି ଦୁଇ ତିନିଟି କଥା ହେଲିଣି ବହୁତ ଲୋକଙ୍କ ସହିତ
କଥାଛି ଆଉ ଏଇ ସବୁ ଜିନସ ଭାତ ତରକାରୀ ତରକାରୀ ଏି ସବୁ କଣ ହେଇଛି ମତେ ଜ ବାସ୍ନନା ରୁ ଜଣା ପଡୁଛି ଯେପରି ଛଣାଛଣି କିଛି ହଉଛି। ଆପଣ ଯି ଯାଉଛନ୍ତି ଆପଣ କୋଉଡଲ ସ୍କୁଲୁ
ବୁଝୁଛନ୍ତି ନା ନା ଆପଣ ଯୋଉ କଉଡି ଖୋଲ ସ୍କୁଲ ଯାଉନାହାନ୍ତି ସେ ଯୋଉ ସ୍କୁଲ ଗଲା ବାଟେରେ ଆପଣଙ୍କ ସହିତ କଣ କଣ ଘଟେ ବାଟେରେ କେତେ ଥର ଗାଡି ରହେ ଆପଣ ରହିଲା ବେଳେ କଣ କଣ ଖାଆନ୍ତି ଆପଣଙ୍କ ଗାଡିରେ
ମଟ ସେତି
କେତେ ପିଲା କଣ ଯା ସେ ବିଷୟରେ ଆମ ଟିକେ ମତେ ଜଣେଇ
ଆଜ ହ ହଉ ଆମର ତ ଗାଡିରେ ଆମେ ଷୋହଳ ଷୋହଳ ସତର ଜଣ ପିଲା ଯାଉ। ଟାଟା ମ୍ୟାଜିକ ଗାଡ଼ିିରେ। ବୁଝିଲେ ଆଜୋଟା ଚାରି ଚକିଆ ଗାଡିଟା ଯେହେତୁ ସେଠ ପିଲା ଆଉ ସେଠି ବସିଚନ୍ତି ଆରାମ ରେ ବସିଚନ୍ତି। ଆଉ ଆମେ ଯାଉ ଏମତି କିଆମର ତ ଯିବା କଉଡି କଲା ଯିବା ବାଟରେ ଆମ ଘରଠୁ ବୋଧେ ସେଇଟା ପାଖାପାଖି କୋଡିଏ କିଲୋମିଟର ପାଖାପାଖି ଏମିତି ହବ। ଉଁ ସେଥିପାଇଁ ଆଉ। ଟିକିଏ ଲାଗେ ସମୟ ଟିକିଏ ଲାଗେ ସେଠି ପହଞ୍ଚେଇବା ପାଇଁ ଘଣ୍ଟେଖଣ୍ତେ ଲାଗେ ସବୁ ପିଲାଙ୍କୁ ସବୁୁ ନବାକୁ ପଡିଥାଏ। ମୁଁ ତ ସେଇ ସ୍କୁଲସ୍ ମାନେ ସେଇ ବିଦ୍ୟାଳୟରେ ପଢିଲିଣି। ସେଠି ସାତ ଛଅ ସାତ ବର୍ଷ ହବ ଏଇ ବର୍ଷ ମୋର ପ୍ଲସ୍ ଟୁ ଯୁକ୍ତଦୁଇ ଆଉ ଯୁକ୍ତଦୁଇ ପରୀକ୍ଷା ସରିଚି ମୁଁ ସେଠୁ ସେ ଶୁଭମୌତ୍ର ଗୋଟେ ଆ ଆପ୍ଲାଇ କରିଚି ଅଲଗା କଲେଜ ରେ ଏମ୍ତି ପଢିବି ବୋଲି। ସେଇ ଫର୍ମ ଫମ ଟୁ ଫର୍ମ ପକେଇଚି ଯଦି ସିଲେକ୍ସନ ଆସିଲେ ସେଇ କଲେଜରେ ପଢିବି ପ୍ଲସଥ୍ରି ପ୍ଲସ୍ ଥ୍ରି କରିବି ବୋଲି ଭାବିଚି। ଆଉ ମୁଁ ସେ ସ୍କୁଲ କଥା କହୁଥିଲି ଯେ ହଁ ଗାଡିରେ ଆମେ ଯାଉ ତ ବାଟରେ ବହୁତ୍ ଇଏ ପଡେ ସାଇବା ମନ୍ଦିର ଏମିତି ପଡେ। ବହୁତ୍ ମନ୍ଦିର ପଡେ ଆମେ ତାକୁ ଖୁଆପଡା ବା ବାଟଦେଇଯାଉ ଆଗେରେ ଥିବେ ଆଗକୁ ମାହାଙ୍ଗା ମେଡିକାଲ ବେଏମତି ପଡେ। ଆଗରେ ତଯାହା ଆଗରେ ବି ଜାଣିଥିବେ ଆପଣ ଅଛି ଯୋଉ ଆମର ମଝିରେ ଜରିଆ ନଦୀ।
ଆଜ୍ଞା ମୁଁ ତ ପ୍ରାୟ ମୋ ସ୍ବା ମୁଁ। ସୁଜିତ ଭାଇ ଟିକିଏ ଶୁଣିବେ ମୋ କଥା ମୁଁ ତ ପ୍ରାୟେ ଦିନେ କଣ ହେଲା ଏବେ ଦିନେ ମୁଁ କ ଆପଣଙ୍କ ସ୍କୁଲ କୁ ଯାଇଥିଲି। କଣ କି ବହି ପତର ସବୁ ଆଣିବା ଲାଗି। ବୁଝୁଚନ୍ତି। ଆପଣଙ୍କ ସ୍କୁଲ କୁ ଯାଇଥିଲି। ସେ ଆପଣଙ୍କ ସ୍କୁଲ ରେ ମୁଁ ମାହାଙ୍ଗା କ ଯେପରି ମେଡିକାଲ ଦେଇକି ଗଲି ଗଲା ବାଟ ସେଥିରେ ଗୋଟେ ବିଲ ବାଟ ପଡିଗଲା। ପ୍ରାୟତଃ ମ୍ଯାପରେ ମାରି ମାରି ଯାଉଥିଲି ବିଲ ବାଟ ରେ ସିଧା ପୁରେଇ ଦେଲି। ହେପରିକି ଯେପରିକି ଆ ତା ଆପଣଙ୍କ ଟାଟା ମେଜିକ ଗାଡି ଯାଉନଥିବ। କି କୌଣସି ପ୍ରକାର ଗାଡି ଯାଉନଥିବ। ମୁଁ ବିଲ ଭିତରେ ପୁରେଇକି ଗଲି। ଯାଇକିନି ଏକା ଥରେ ଆପଣଙ୍କ ସ୍କୁଲ ପାଖରେ ଡାଇରେକ୍ଟ ଉଠିଲି। ଉଠିଲି ଯେମତି ତାପରେ ଆପଣଙ୍କ ସ୍କୁଲ ସବୁ ବହି ପତର ସେ ସବୁ ଜିନିଷ ଆଣିଲି। ଆଣିଲା ପାରେ ପ୍ରାୟତଃ ଆସିଲି ତାସହିତ ମୋର ଭାଇ ଯେ ଯିଏ କି ଦୁଇଶହ ଟଙ୍କା ପାଖାପାଖି ଦେଇଥିଲେ ମତେ। ଖାଇବା ଲାଗି। ମୁଁ ସେଠାରେ ସବୁ କଣ କହିଲି ବାଟରେ ଆଇଲା ବେଳକୁ ଆ ଆପଣ ଜାଣିଥିବେ କୁଆଁପାଳ ରେ ଗୋଟେ ଦହି ବରା ବାଲା ସେଇ ଦହି-
ଆଜ୍ଞା ଆଜ୍ଞା ସେ ବଢିଆ ଦହିବରା। ଆମେ ବିସେଠୁ ବହୁତ୍ ଥର ଖାଇଚୁ ସେଠୁ ଭଲ ଲାଗେ। ହଁ
ଦହିବରା କି କୁହନି କି ବହିବରା ଉପରେ ସେଉ ପିଆଜ ଆଉ ମୋର କଣ କହିଲା କଞ୍ଚା ଲଙ୍କା ଯେପରିକି ବା ତମୁଁ ଏସବୁ ଜିନିଷ ପକେଇ ବହୁତ୍ ଭଲଦେଉଥିଲା। ହଁ ଆପଣ ସବୁ ସେ ଯୋଉ ବାଟରେ ଆସୁଚନ୍ତି। କୋଉଠି ଭଲ ଭଲ ଦହିବରା ଗୁ ଠୁ ଏ ବିଷୟରେ ଜାଣିଥିବେ। କାରଣ ଆପଣ ଯେହେତୁ ଏତେ ବର୍ଷ ହେଲା ସେଠି ପାଠ ପଢିଲେଣି ଆଉ ଟିକିଏ ସେ କୁହନ୍ତୁ କୋଉଠି କଣ ଭଲ ସେକର ଏରିଆ
କହିଲୁ ଯୋଉଠୁ ଆପଣ ତ ଯୋଉ ଜାଗାଟା କହିଲେ ସେ ଦହିବରା ସେ ତାରି ଦହିବରା ତ ଆମର ସବୁଠୁ ଭଲ ଲାଗେ ଆମକୁ ତା ଦହିବରା ଯେମିତିକି ଯେପରିକି ଆପଣ କହିଲେ ଏଥିରେ ସିଏ ବାଦାମ ସେଉ ସେ ଅଁ ପିଆଜ ବ ସବୁ ପ୍ରକାରିଆ ଭଲସେ ପୁରା ସଜା ସଜି କରି ଭଲସେ ପୁରା ମାନେ ମାନେ ଭଲ ପୁରା ପେଟ ପୁରା ଦିଅନ୍ତି ସେ ସିଏ ସେ ଭାଇ ତ ଆମେ ସେଠୁ ବହୁତ ଥର ଖାଇଚୁ। ସେଇ ଗୋଟେ ଯାଗା ମତେ ବହୁତ ଭଲ ଲାଗେ। ଆଉ ଆଉ ରହିଲା ଗୁପଚୁପୁ ବି ବହୁତ୍ ବାଟେରେ ଅଛି ଆମେ ଗୁପଚୁ ବି ଖାଉ, ଆଉ ଏମିତି ବି ଆମ ଅଛି ଯେ ଆମ ଗାଡିରେ ଏମତି ଗୋଟେ ଆମ ଗାଡିରେ ଚାଲି ଯାଇଥିଲା ଯେ ଯିଏ ଯୋଉ ବି ପିଲାର ଉଁ ଯୋଉନ ଜ ଜନ୍ମଦିନ ଥିବ ସେ ସେଇ ପିଲାଟି ପୁରା ଆମ ଗାଡି ସବୁ ପିଲାଙ୍କୁ ଦବ ଏମତି ଗୁପ ଚୁପ୍ ଖାଇଆ ପାଇଁ ଆଉ ସେଇ ପିଏରେ ଆମେ କୁଆଁବଳ ପାଖେ ରେ ଦେଖନ୍ତୁ ଜାଣଥିବେ ଗୋଟେ ଗଛ ଥିଲା ଏବେ ତ କଟା ହେଇଗଲା ଏବେ ବହୁତ୍ କମ୍ ଦିନି ତଳେ ସେ କଟା ହେଇଚି।
ଆଜ୍ଞା!
ସେଇ ଗୋଟେ ଗଛ ଥିଲା, ସେ ଗଛ ପାଖେରେ ଜଣେ ଭାଇନା ବିକନ୍ତି ଇଏ ଯୋଉ ଗୁପଚୁପ୍। ଆମେ ସେଠି ବହୁତ୍ ଥର ସେଇଠି ତ ଖାଉ, ଆଉ ମାହାଙ୍ଗାରେ ବି ଏମତି ଖାଉ। ବୋହୁତ୍ ଥର ଏଠି ଖାଇଛୁ। ଏବେ ତ ଭୋଉତ୍ ଦିନଷ ସେଠି ମୁଁ ଦେଖୁଚି ତ ଥା ଛ ସାତବର୍ଷ ଯାଉଛି କି ଭୋଉତ୍ ଜିନିଷ ଚେଞ୍ଜ ହେଇଗଲା, ମୋହୁତ୍ ମାନେ ଯେପରିକି ଉଁ ବୋ ରାସ୍ତା ବାତା ସବୁ ଆଗେ ନଥିଲା ଆଗେ ଏବେ ନୂତନ ପୁଣି ହେଲା ମୁଁ ଆମେ ସବୁ ଏରା ଦେଖିଛୁ ନା ଆଖିରେ। ସେ ସାତ ବର୍ଷଟା ଗୋଟେ ସ୍କୁଲ ରେ ପଢିବା, ବିଦ୍ୟାଳୟରେ ପଢିବା ସେତ ଯେହେତୁ ଆପଣ ଜାଣିଥିବେ ଭୋଉତୁ ଅଧିକା ବର୍ଷ ହେଇଗଲାଣି।
ବୁଝିଲେବି ବିରକ୍ତି ଲାଗୁଥିବ ଆଉ। ଗୋଟେ ରାସ୍ତା ଦେଖିକି ଯାଉଚି ସବୁବେଳେ, ଆପିବେ ଆଉ ମୁଁ ଗୋଟେ କଥା କୋଉଚି ଆପଣ ଯେବେ ସ୍କୁଲୁ ଆସୁଚନ୍ତି ଆସିଲା ପରେ ଆପଣ ଯାଉଚନ୍ତି ଆମର ବଙ୍ଗଳା ବଙ୍ଗଳା ପାଖେରେ ପ୍ରାଏତଃ ଦଶ ରୁ କୋଡିଏ ଜଣ ପିଲା ବସିକି କିଏ ମୋବାଇଲ ରେ ଖେଞ୍ଚୁଚନ୍ତି ଗେମ୍ ଖେଳୁଚନ୍ତି ଯାହାବି ଜିନିଷ ଚିହିରୁଚନ୍ତି ଏଇ ସବୁ ଜିନଷ ଆପଣଙ୍କୁ ଭଲ୍ ଲାଗୁଚି, ମତେ ତ ସେ ଜେଗାକୁ ଗଲା ଭିତେରେ ବହୁତ ବିରକ୍ତି ଲାଗୁଛି। ଯେହେତୁ ଗାଁ ଲୋକମାନେ ବି ଗଲେ କହିବେ ଯେ ଏଇ ଗାଁ ର ପିଲାମାନେ ବହୁତ ଖରାପ ହେଇଗଲେଣି ଯେମତି ସବୁବେଳେ ଗୋଟେ ନୀତିଦିନ ଧରିଚନ୍ତି ଚାଟାବେଳେ ଆ ସିକିନି ଖେଳ ମୋବାଇଲରେ ଖେଳକୁଦ କର କ୍ରିକେଟ ଖେଳ, ଫୁଟବଲ୍ ଖେଳ, ଭଲିବଲ୍ ଖେଳ ଏସବୁ ଜିନିଷ ନ ଖେଳିଚି ଯେପରିକି ମୋବାଇଲ ରେ ଖାଲି ଗେମ୍ ଖେଳୁଚନ୍ତି। ଏଇ ସବୁ କଲା ଠାରୁ ବହୁତ ବିରକ୍ତି ପ୍ରଶା ପ୍ରକାଶ କରୁଚନ୍ତି ଆମ ଗାଁ ମାନେ। ମତେ ଏସବୁ ଦିନଷ ଜମା ଭଲ ଲାଗୁନି। ଆପଣ ଟିକେ ସେ ଯୋଉ ଆପଣଙ୍କ ବଡ ଭାଇ ସାନ ଭାଇ ସେଠି ଯୋଉ ଖେଳୁ ନାହାନ୍ତି ଆ ପଣ ଟିକେ ବୁଝେଇ କିନି ଯେପରିକି ସମୟ ତ ବଦଳିଯିବ ସବୁ ପିଲା ସ୍କୁଲ କୁ ପଳେଇବେ ଯେହେତୁ ଏବେ ଛୋଟ ଛୋଟ ଅଛନ୍ତି ସେଠି ସବୁ ଏମତି ନା ନାଇଁ କରିବା କଥା ନୁହେଁ, ଯେତିକି ସମୟ ଦରକାର ଯେପରିକି ରବିବାର ହେଲେ ଚଳିବ ଶନିବାର ହେଲେ ଚଳିବ। ସବୁ ବାରେ ଏସବୁ ଦିନଷ କଲେ ଭଲ ନୁହେଁ ମୁଁ ବୁଝୁଚି। ଯେହେତୁ ଛରା ଖରା ଛୁଟି ଥିଲା ଖରା ଛୁଟିରେ ଏସବୁ ଖେଳିଲେ ଚଳିବ। ଖରା ଛୁଟି ପରେ ପରେ ସମେତେ ସମିତିଙ୍କ ନିତ୍ୟ କର୍ମୁକୁ ଯିବା ଦରକାର ନା, ସବୁବେଳେ ସେଠି ଖେଳିଲେ କଁ ଭଲ ଲାଗିବେ କି?
ଏ ଭାଇ ମତେ ପଳେଇଲେଣି ଯେ ଯିଏ ଅଛନ୍ତି ଆମେ ବି ସେଠି ଖେଳୁନାଁ ଆମେ ସେଠି ଫୋନ ଖେଳୁ ନା ଆମେ ସେଠି ଏ ଖେଳୁ କ୍ରିକେଟ ଖେଳୁ ଯେମତି ଆମୁକୁ ଭଲ ଲାଗେ। ସମତୁଙ୍କୁ ଏବେ ତ ଜାଣିଥିବେ ବର୍ଷା କିଛିଦିନି ହବ ଲା ଚାଲି ରହିଛି ଆପଣ ସେଠିକି ବର୍ଷା ହଉଥିବ। ହ ଆଉ ସେ ବର୍ଷା ହବା ପାଇଁ ଆମେ ସେଇ ପାଇଁ ଦେଖୁଚୁ, କିଛି ସମୟ ପାଇଁ ଟାଇମ୍ ପାସ୍ ପାଇଁ ଫୋନ ଦେଖିଦଉଚୁ। ଆପଣତ ଯା ଘରେ ତ ଏଗୁରା ଖେଳି ହବନି ଯା ନଥିବେ ଘରେତ ଏଗୁରା ଘରେ ପାଟି କରିବେ ଏମତି ମନା କରିବେ, ଏଠୁ ଯେତିକି ଘଣ୍ଟେ ଦି ଘଣ୍ଟା ସମୟ ପାଉଛୁ ସେଇଠି ନିତ୍ ଫୋନ୍ ଟିକେ ଦେଖିଦଉଛୁ ଆଉ, ତ ଆପଣ ତ ମୁଁ ତ କୋଉଚି ଯେ ମୋର ପ୍ଲସ୍ ଥ୍ରୀ କରିବି ମୋର ଯଦି କଲେଜୁ ଆଲଲା ମୁଁ ବି ତ ପଳେଇବି, ଏମତି ମୁଁ ବି ନୁହଁ ଭୋଉତ୍ ପିଲା ବି ଏମତି ଅଛନ୍ତି ଯିଏ ପଳେଇବେ ସବୁ କିଏ କୋଉଠି ରହିବେନି ତ। ନାଇଁ ଏବେ ଯେତିକି ଦିନି ଅଛୁ ସେଥିପାଇଁ ଏମତି କରୁଛୁ ଆଉ। ଆଉ ଆଉ ରହିଲା କଥା ଲୋକ ଲୋକଙ୍କ କଥା ଶୁଣିଲେ ଯେମିତି କିଛି ହବନି ଲୋକ ତ ସବୁ ବହୁତ କଥା କହିବେ।
ଆଜ୍ଞା ଆଜ୍ଞା ମତେ ଜଣା ଅଛି କି ଆପଣଙ୍କର ଗୋଟିଏ ବନ୍ଧ ମୁଣ୍ଡରେ
ହୁଁ।
ଆଉ ପିଆଜ ଆଉ ଆପଣ ଯିବା ସମୟରେ ଆପଣଙ୍କ ଦୋକାନ ଟା ଭଲ ଲାଗେ କି ଭଲ ଲାଗେ ନା ଏସବୁ ବିଷୟରେ ମୋତେ ହଇ କାଁକିନା ମୁଁ ଦେଖିଛି ବହୁତ ସମୟ ଆପଣ ଦୋକାନକୁୁ ଯିବାକୁ ବିରକ୍ତି ପ୍ରକାଶ କରନ୍ତୀ। ତା କାରଣ ନା ବାପା ଯେହେତୁ କୁହନ୍ତି କି ମୋ ପୁଅ ଅଛି ମୋ
ଆଉ କଣ କୁହନ୍ତୁ ଆପଣଙ୍କ ଭୟସ ଶୁଭୁନି। ଭାଇ ହ୍ୟାଲୋ। କଲ ଲଟିନି କିନ୍ତୁ କଟିଯିବ କ ପ୍ରୋଗ୍ରେସ ହେଇ ଚାଲିଛି ନଅ ମିନଟ ହେଇଗଲାଣି। ନଅ ମିନିଟ ଗପିକି କରିବ ହେ ଗପ ଆଉ ଟିକେ ନାଗୁରୁ। ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। କଦଳୀ ଭଣ୍ଡା। ଆଁ ତାକୁ ପଖାଲ ଖାଇକି ଯାଆନ୍ତି।